ହାଲୋ।
ହାଲୋ।
ହଁ, କଣ କରୁଚୁ?
ହାଲୋ।
ହାଲୋ।
ହଁ, ହାଲୋ।
ହଁ ଶୁଭୁଚି, ମୋ ଭୟସ ଆସୁଛି ତ?
ହଁ, ହଁ, ଶୁଭୁଚି କୁହନ୍ତୁ?
ହଁ, କଣ କରୁଚୁ?
ଏଇ ଟିକେ ବୁଲିବାକୁ ଆସିଥିଲି ଭୁବନେଶ୍ଵର। ସେ ଯେ ଅଛି ମୋ ରିଲେଟିନଙ୍କ ଘରେ ଜଣେ ଆଉ।
ଓହୋ ଫ୍ରି ଅଛ ତ ନା କଣ କରୁଛ?
ହଁ ହଁ ଫ୍ରି ଅଛି।
ଆଉ କଣ ସନ୍ଧ୍ୟାରେ ଯାଇଥିଲ ମାର୍କେଟ?
ହଁ ଟିକେ ବୁଲିବା ପାଇଁ ଯାଇଥିଲୁ।
ମାନେ ରଜ ସପିଙ୍ଗ ସେ ଭୁବନେଶ୍ୱରରୁ କଲ ନା କେଉଁଠୁ?
ନାଇଁ ନାଇଁ ଏମତି ଆସିଥିଲୁ ହଁ ରିଲେଟିଭ ଙ୍କ ଘରକୁ ଅଡିକି ବୁଲା ବୁଲି କରିକି ଆସିଲୁ ସପିଙ୍ଗ ରଜ ପାଇଁ କିଛି କରିନୁ ଦେଖିବା। ଅଛୁ ତ ଆଜି କାଲି କରିବା ପାଇଁ ଯିବୁ ଆଉ।
ହଁ ସେଇଠି ତ ଭଲ କଲେକ୍ସନ୍ ଅଛି।
ହଁ।
ଯାହା ମନପସନ୍ଦର ଦେଖିକି ଆଣିବ ଆଉ।
ହଁ। ହଁ ତମେ କଣ କରୁଛ?
ହଁ ମୁଁ ଏଇଠି ଟିକେ ପଢ଼ୁଥିଲି।
ଓହୋ ପଢାପଢି ଠିକଠାକ ଚାଲିଛି?
ହଁ ଚାଲିଛି ଏକ୍ଜାମ ଅଛି ତ ଟିକେ ଏବେ ସେଥିପାଇଁ।
ଓହୋ।
ସବୁ ପିଲାଙ୍କର ସରିଲାଣି ମୋର ଲାଷ୍ଟକୁ ଏକ୍ଜାମ ଟା ରହିଯାଇଛି ଆଉ।
ହୁଁ ହୁଁ। ଆଉ ଦେହ ପାଇଁ ଠିକ ଠାକ ଅଛି?
ହଁ ଟିକେ ଥଣ୍ଡା ହେଇଯାଇଛି। ସବୁବେଳେ ତ ଥଣ୍ଡା ରହୁଛି।
ହଁ।
ସେଥିପାଇଁ ନହେଲେ ଆଉ ସବୁ ଜାଣ ଗୋଟେ ଟାଇପ୍ର ଠିକ୍ ଠାକ୍ ସବୁବେଳେ ଥଣ୍ଡା ଆଉ ଥଣ୍ଡାଟାକୁ ଆଉ କଣ କହିବି
ଓହୋ ଥଣ୍ଡା ଟା ଏମିତି ରହେ ସମସ୍ତଙ୍କ ଦେହରେ ସବୁ ମାନେ ସମସ୍ତେ ନୁହେଁ ଜଣେ ଜଣଙ୍କ ଦେହରେ ଥାଏ। ଥଣ୍ତା ସବୁବେଳେ ରହିଥିବ ଟୋଟାଲ ଛାଡିବନି।
ଆ ତୁମର?
ହୁଁ ମୋର ସବୁ ଠିକଠାକ ଅଛି ଏ ଦେହ ପାଅ।
କଣ ଖାଇଥିଲ ସନ୍ଧ୍ୟାରେ?
କଣ କହିଲୁ?
ସନ୍ଧ୍ୟାରେ କଣ ଖାଇଥିଲ?
ଏଇ ମୋମୋସ୍ ଖାଇଥିଲି।
ମୋମୋ ଭଲ ଲାଗେ?
ହଁ ବଢିଆ ଲାଗେ ଭାରି ଟେଷ୍ଟି ଖାଇବାକୁ ସେଇଟା। ନାଁ କେ ଅଫ୍ ସି ଟା ମତେ ଅଧିକ ଭଲଲାଗେ।
ହଁ ନିଜେ ବନେଇଛ କେବେ ମୋମୋ?
ନାଇଁ ମୁଁ କେବେ ଟ୍ରାଏ କରିନି।
ମାର୍କେଟ ଅପେକ୍ଷା ଘରେ ଥରେ ଯଦି ଟ୍ରାଏ କରିବ ମାନେ ମାର୍କେଟରେ ବା ଖାଇବନି।
ନିଜେ ଘରେ ବନେଇଲେ ଅଧିକ ଟେଷ୍ଟ ଆସେ ମାନେ ସେ କ୍ୟାଣ୍ଟିଡ୍ ଦେଇକି ବନାନ୍ତି ନା।
ହଁ ମୁଁ ତ ବହୁତ ଥର ବନାଏ।
କେମିତି ବନାଅ ମତେ ଟିକେ କହୁନ?
ମୁଁ ଆକ୍ଚୁଲି ମତେ ଷ୍ଟିମ୍ ଟା ହିଁ ଭଲ ଲାଗେ। ଫ୍ରାଏଡ଼େ ଅପେକ୍ଷା।
ହୁଁ।
ମୁଁ ମୁଁ ଟିକେ ତବୁ ଭେଜିଟେବୁଲ ମିକ୍ସରେ ବନାଏ ଆଉ। ଚିକେନ ମୋମୋ ବନାଏନି ଏତେ। ଟିକ ତାକୁ ଗ୍ରାଇଣ୍ଡିଙ୍ଗ କରିକି କରିବାଟା ଟିକେ ମୋତେ ଠିକ୍ ଲାଗେନି।
ହୁଁ।
ସେଥିପାଇଁ ମୁଁ ଫାଷ୍ଟ କଣ କରେ ନା ଗାଜର, ବନ୍ଧାକୋବି, ଆଳୁ ତିନିଟା ଯାକ କରୋକି
ହୁଁ।
ହଁ ତାର ସେଥିରେ ଟିକେ କଞ୍ଚଲଙ୍କା ଆଉ ଟିକେ ଆମର ଟିକ୍ ଯୋଉ ଆମର ରହିଲା ରସୁଣ ଚୁନ୍ ଚୁନି କରି କାଟିକି ପିଆଜ ପକେଇକି ଯେତେଥର ମସଲା ସଲା ଗୁଣ୍ଡ ରହିଲା ତା ମସଲା ଟା ମୁଁ ତିଆରି କରିଦିଏ।
ହୁଁ।
ତାପରେ ଗୋଟେ ଟାଇମ ର ଯଦି ଆଇଦର ମଇଦା ହେଲା ନହେଲେ ଅଟା ହେଲା ଯୋଉଥିରେ ଯେବେ ଇଚ୍ଛା ହୁଏ ତ ସେଟା ବନେଇକି ମୁଁ ଆକ୍ଚୁଲି ପୁରା ଗୋଲ ଗୋଲ ଟାଇପ୍ ର ଫୁଲ ଟାଇପ୍ ର ଯୋଉଁ ହୁଏନି ସେଇ ଟାଇପ୍ ର ମୁଁ ବନାଏ ଅଲଗା ଷ୍ଟାଇଲ୍ ଟା ମୋର ଟିକିେ ହୁଏନି ମାନେ ତିଆରି କରିପାରେନି।
ଓ ହୋ।
ତ ବନେଇଦିଏ ଘରେ ଆଉ। ଆଉ ମୁଁ ତାର ଚଟନୀ ଟା ବି ବନାଏ କିନ୍ତୁ ମିଓନିଜ୍ ଟା ମୁଁ ବନାଏନି।
ହୁଁ ହୁଁ ଏ ରାଗ ଚଟନୀ ଟା ବନେଇ ହେଇଯିବ। ଟମାଟ
ହଁ।
କହାଣ କା ସବୁ ଇଏ କରିକି
ହଁ ମୁଁ ସେଇଟା ବନେଇଦିଏ। ମୁଁ ଏକ୍ଚୁଲି ଘରେ ସବୁ ପ୍ରକାର ଖାଇବା ବନେଇଦିଏ। ମୁଁ ବାହାରେ ଖାଏନି ମୋତେ ଏତେ ଭଲ ଲାଗେନି, ମୁଁ ଯାହା କରେ ଘରେ ନିଜେ ବନେଇ ଖାଏ।
ଭଲ ଘରେ ବନେଇକି ବାହାର ଖାଇବା ଅପେକ୍ଷା ଘରେ ବନେଇକି ଖାଇବାଟା ବେଟର।
ହଁ ସେଟା ଟିକେ ଆମ ପାଇଁ ସ୍ଵାସ୍ଥ୍ୟ ପାଇଁ ଠିକ ରହେ ନା?
ହଁ।
ସେ ଯାହା ମାନେ ଯାହା ବି ଆଇଟମ ତା ପରେ ଚାଟ ହଉ କି ଦହିବରା ହଉ କି ଗୁପଚୁପ୍ ହେଲା କି ବିରିୟାନୀ ହେଲା ଚିଲ୍ଲି ଚିକେନ ହେଲା କି ଯାହା ବି ହୋଊ ସବୁ ପ୍ରକାର ଆଇଟମ୍ ମୁଁ ଘରେ ତିଆରି କରିଦିଏ।
ଉଁ ହୁଁ।
ଭଲ ଲାଗେ ଟିକେ ମାନେ ଗୋଟେ ଇଣ୍ଟରେଷ୍ଟ କେମିତି ପୁରା ଟୋଟାଲି କିଛି ଆସେନି। ଗୋଟେ ଇଣ୍ଟରେଷ୍ଟ ଅଟୋମେଟିକ ଟିକ ଆସିଗଲା ଖାଇବା ଉପରେ।
ହୁଁ।
ମାନେ ମୁଁ ବନେଇବି ପ୍ଲସ ଯୋଉମାନଙ୍କୁ ପସନ୍ଦ ତାଙ୍କ ପସନ୍ଦର ସିଏ ବି ଖାଇବେ ମୋର ତ ଏଥିରୁ ଖାଏ ଆଉ।
ଉଁ ହୁଁ ମତେ ବି ଏମ୍ ଏମତି ରୋସେଇ ମାନେ ଏମତି ସବୁ ନୂଆ ନୂଆ ଆଇଟମ ବନେଇବାକୁ ଘରେ ଭଲ ଲାଗେ। ଚାଓମିିନ୍ ହେଲା କି ଚାଟ ହେଲା ଆଉ ଏ ଚିକେନ ପକୋଡା ଏଗୁଡା ସବୁ ମତେ ବନେଇବାକୁ ଭାରି ଭଲ ଲାଗେ।
ମୁଁ ବି ସେ ସବୁ ବାନାଏ ସବୁ।
ବଟର ଚିକେନ ମସଲା ମତେ ଏଗୁଡା ସବୁ ଭଲ ଲାଗେ ଚିକେନ ଉପରେ ଆଇଟମ୍ ଗୁଡା ବନେଇବାକୁ ଭଲ ଲାଗେ। ଆଉ ମତେ ମଟନ୍ ବି ରାନ୍ଧି ଆସ ମାନେ ପୁରା ଟେଷ୍ଟି ବି ରାନ୍ଧେ।
ହୁ। ନା ନା ମଟନ୍ ଟା ମୋର ହବନି ମୋ ସେଇଟା ଟିକେ ମୋତେ ଆକ୍ଚୁଲି ଟିକେ କମ୍ଫର୍ଟେବଲ ଲାଗେନି।
ହୁଁ ହୁଁ ମାନେ ଖାଇବାକୁ ବି ଭଲ ଲାଗେନି ବୋଧେ।
ନା ନା ସେଥିପାଇଁ ତ ତା ସ୍ମେଲ
ହୁଁ ହୁଁ।
ସେଥିପାଇଁ ମାନେ ତମର ଫେବ୍ରାଇଟ୍ କଣ ମାନେ ବନାଓ ଆଇଟମ୍ ଭିତରେ।
ଆଇଟମ୍ ଚିକେନ କଷାଟା ପୁରା ଭଲସେ ବନାଏ। ଆଉ କଣ ଚାଉମିିନ ବି ଭଲସେ ବନାଏ। ଏମିତି ଯାହା ବି କରେ କିନ୍ତୁ ଟେଷ୍ଟ ଆସିଯାଏ।
ହୁଁ ମାନେ ଚିକେନ୍ ଚାଉମିନ୍ ନା ଏଗ୍ ର ଏଗ୍ ରୋଲ୍ ବନେ ବନା।
ନା ଏଗ୍ ରୁଲ୍ କେବେ ଟ୍ରାଏ କରିନି।
କାହିଁ ସେଟା ଟ୍ରାଏ କରିବା କଥା ନା।
ହୁଁ ଭାବିଚି। କେତେ ଦୂର ଟ୍ରାଏ କରିବି କାଳେ ହବନି କିଛି ଗଡ଼ବଡ଼ ହେଇଯିବ ମୁଁ ଆଉ ଟ୍ରାଏ କରିନି।
ଟାଇମ୍ ବହୁତୁ ଇଜି ଅଛି।
ହୁଁ ଆମେ ବନେଇଛୁ ବୋଧେ।
ହଁ ମୁଁ ତ ପ୍ରାୟ ଟାଇମ୍ ମାନେ ଏଇ ନାଇଟ ରେ କଣ କନ ଘରେ କୁହନ୍ତି ଆଜି ଏଗ ରୋଲ କର ଖାଇଦବା ରାତିରେ। ମୁଁ କିନ୍ତୁ ମଇଦା ଭଲାଟା କରିନି ସେମାନେ କୁହନ୍ତି ଅଟାରେ ମାନେ ବନେଇବା ପାଇଁ ରୁଟି ବନେଇକି ସେଇଥିରେ ବନାଏ ମାନେ ହେଲ୍ଦି ରହିବ ତାଟା ଆକ୍ଚୁଆଲି ମଇଦାଟା ଟିକେ ବେଶୀ ସେ ହେଇଯିବନି କି ଆମର ଖାଇଲେ ହଜମ ଟା ହବ
ହଁ ମଇଦ ଟା ହେଲଦି ମାନେ ନୁହଁ ମାନେ ଭଲ ନୁହଁ ବି ଏତେଟା ଖାଇବା ସେଟା। ଅଟାରେ ବନେଇିଲ ସେଡା ହେଲଦି ହବ ଟିକେ
ହ୍ୟାଲୋ।
ହଁ ହ୍ୟାଲୋ।
ହଁ।
ସୁବୁଚି।
ହଁ ହଁ ଶୁବୁଛି ସବୁଚି।
ହଁ ଇକୁଲ୍
ଆଉ ରାତିରେ ଆଜି କଣ ଖାଇବ।
ରାତିରେ ରୁଟି ହଉଛି ଅଛୁ ନା ମାନେ ରିଲେଟିଭ ଘରେ ସିଏ କଣ ବନେଇବ ମ ଟିକେ ଜାଣିନି। ଏବେ କିନ୍ତୁ ରୁଟି ଚାଲିଛି ଆଉ କଣ ହବ। କହୁଥିଲେ ପନିର୍ ବଟର ମସଲା କରିବେ ବୋଲି କଣ କରିବେ କେ ଜାଣି।
ଆଠ ଟା ତ ହେଇଛି।
ହଁ।
ନଅଟା ବାଜି ନି ଆ। ସେ ଭୁବନେଶ୍ୱରେ କେମିତି କଣ ଗରମ।
ଗରମ ଆଙ୍କର ତ ସବୁ ରୁମ୍‌ରେ ଏସି ଲାଗିଛି ନା ମାନେ ଆଙ୍କ ମୁହଁରେ ଇଏରେ ତ ଥଣ୍ଡା ଟିକେ ଲାଗୁଛି କିନ୍ତୁ ପଦାରେ ବୁଲିବାକୁ ବୁଲଲେ ବହୁତ୍ ଗରମ।
ସେଇ ତ ବାହାରେ ଟିକେ ଯାହାବି ହେଲେ ଗରମ ହଉଥିବ।
ଉଁ ହୁଁ। ଭୁବନେଶ୍ଵର ସିଟି ନା ସିଏ ପୁଣି ସବୁବେଳେ ଟ୍ରାଫିକ୍ ଗାଡି ଫାଡି ସବୁବେଳେ ଯାମ୍।
ହଉ ସ୍ମାର୍ଟ ସିଟି ଆଉ ସେଠି
କଣ କହିଲ?
ହଁ ଲାଇଟିଂ। ହ୍ୟାଲୋ ହଁ ହ୍ୟାଲୋ।
ହୁଁ କୁହନ୍ତୁ? ଦେହ ପା ଠିକ୍ ଠା ଅଛି?
ହ୍ୟାଲୋ ହବି ହ।
ହ୍ୟାଲୋ।
ହଁ ମତେ ଆସୁଛି ଭଏସ ଆସୁଛି ତମର ମୋ ଭଏସ ଆସୁନି?
ନାଇଁ ତମର ଟିକେ ମାନେ ନେଟାର୍କ ପ୍ରୋବ୍ଲେମ ହେଲା ଭଳିଆ ଲାଗିଲା।
ଟିକେ ସ୍ଲୋ ଶୁବୁଛି ତମକୁ?
ହଁ ମାନେ ସ୍ଲୋ ନୁହଁ ଠିକି ଠାକ ବେଳେ ବେଳେ ହଁ ଏବେ ଠିକି ଠାକ ଆସିଲା।
ହ। ଅଚ୍ୟୁଲି ତେ ଟିକେ ମୁଁ ସେପଟକୁ ଯାଇଥିଲି ତ ସେଇଆକୁ ଟିକେ ପାଣି ପିଉଥିଲି। ସେ ସେଥିପାଇଁ ମୋତେ ଆସୁନଥିଲା ଆଉ।
ହୁଁ ଆଉ ତମର ରାତିରେ ରୋଷେଇ ସାରିଲାଣି?
ହଁ ସରିଯାଇଛି ଟିକେ ଏଇ ସରିଯାଉଛି ଏଇଟି ଥାର୍ଟି ରେ ସରିଲା। ଏ ଖାଉଛନ୍ତି ବି ଛୋଟ ଛୁଆ ଅଛନ୍ତି ଟିକେ। ଏ ଖାଉଛନ୍ତି ସେ ଟିକେ ଜଲ୍ଦି ଖୋଜୁଛନ୍ତି ଖାଇବା ହେଥିପାଇଁ ଟିକେ ଜଲ୍ଦି ଖାଇବା ହେଇଯାଉଛି ଆଉ।
ମାପ ଚୂପୁ
ହୁଁ।
କେନ୍ତେ ଜଲଦି ଖାଇକି ସେ ତାଙ୍କ ଟିକେ ଶୋଇବେ ତାଙ୍କୁ ଜଲି
ସୋଉନାହାନ୍ତି ସେ ରାତି ଏଗାରଟା ବାରଟା ବଜେଇ ଦଉଛନ୍ତି।
ହଁ ହଁ। ଟିଭି ମୋବାଇଲି ଏବେ ତ ସବୁ ଛୁଆ ମୋବାଇଲିରେ ହିଁ ଆଡେଟେ।
ହଁ। ଆଉ ତମେ ଖାଇବା ପିଇବା କେତେ ବେଳକୁ?
ଖାଉ ଖାଉ ଦଶଟା ହେଇଯାଏ।
ଆମର ତ ଖରାଦିନ ବି ଏଇ ଟାଇମିଟା ସାଢ଼େ ଦଶଟା ଏଗାରଟା ବାଜିଯାଉଥିଲା କିନ୍ତୁ ଏବେ ଏମିତି ଟାଇମ୍ ରହିଯାଇଛି ସେଇ ଆଭ୍ରଜେ ନଅଟା ନହେଲେ ନଅଟା ତିରିଶି ଭିତରେ ଖାଇବା ଆଉ।
ହୁଁ ହୁଁ। ଆଜି ଘରେ ଆଇଟମ କଣ ରୁଟି ଆଉ କଣ ହେଇଥିବ ଆଉ?
ହଁ ରୁଟି ଭଜା ହେଇଚି।
ରାତିରେ ଭଜା ଡଲମା ଯାହା ହେଲେ
ହଁ ସେ ରୁଟି ଭ ଭଜା ଡାଲମା ଆଉ ତା ସହିତ ଗୋଟେ ମସଲା ଦିଅ ଭଜା ସେଇ
ହୁଁ ହୁଁ। ଆଉ କଣ କହୁଚନ୍ତି? ଆଜି ତମେ ସନ୍ଧ୍ୟାରେ କୁଆଡେ ବୁଲାଵୁଲି ଯାଇନ?
ନାଁ ନାଁ ମୁଁ ଜାଏନି ଟିକେ ବ୍ୟସ୍ତ ମୁଁଯାଏନି ଶାଗ ଭଜା ହେଇଥିଲା ଦିନରେ କାମ ଥିଲା ଆମ
ଓହୋ। ପଢାପଢି ଠିକ ଠାକ ଚାଲିଚି।
ହଁ ହଁ ଚାଲିଚି ତୁମର।
ହଁ ବିଷିକିଟି ତ ସରିଲା ଆଉ। ହଁ କଣ କରିବି ପାଇଛି ତ।
ହଁ।
ହୁଁ ହଉ ତାହେଲେ ଏବେ ରଖୁଛି ଆଉ କେତେବେଳେ ପୁଣି କଲ କରିବି ଆଉ।
ସେ ଖାଇ ।
ହଉ।
ହଉ ଠିକ୍ ଅଛି।